ଅ ଶୁଭ ସନ୍ଧ୍ୟା
ଶୁଭ ସନ୍ଧ୍ୟା ମିତ୍ର
ଆଉ କଣ କରୁଛନ୍ତି
ଆଉ ବନ୍ଧୁ କଣ ଖବର କୁହନ୍ତୁ ବହୁତ ଦିନ ପରେ ମୁଁ ଲଗେଇଲି କଲ ଟା ଆପଣଙ୍କ କଥା ମୋର ଭାର ମନେ ପଇଲା ମୋ ବନ୍ଧୁ କୁ ମୁଁ ଆଉ ବହୁତ ଦିନ ହେଲା କଥା ହେଇନି ଆଉ କଣ ଖବର କୁହ ସବୁ ଘରେ କେମିତି କଣ ଦେହ ପା କେମିତି ଅଛି ବାପା ବଉ ଭାଇ ଭଉଣୀ ସମସ୍ତଙ୍କ ଦେହ ପା କେମିତି କଣ ଅଛି
ହୁଁ ଦେହ ପା ଭଲ ଅଛି ମୁଁ ତ ଆମର କଟକ ପଳେଇଆାଇଛି ପାଠ ପଢିବା ପାଇଁ ଆମେ କଟକରେ ଆଜ୍ଞା କଟକ ପଳେଇଆଇଚି ଯୋଉ ଦିନ କହୁନଥିଲି ଆପଣଙ୍କୁ ବର୍ଷା ହଉଥିଲା ସେଇଦିନ ସେଇଦିନ ସ ମାନେ ହବ ଚାରିଟା ବେଳେ ସୁଦ୍ଧା ବାହାରି ଆଇଛି
ହୁଁ
ଆଜ୍ଞା ଆଉ ଆ ଆପଣ କଣ କରୁଛନ୍ତି
ଆଉ କଣ ଖାଇଥିଲ ଆଜି?
ଏଇ ସନ୍ଧ୍ୟା ବେଳେ ଜଳଖିଆ ଟିକେ ହେଇଥିଲା ଆଉ ଚା ବିସ୍କୁଟ ଖିଆ ହେଇଥିଲା
ମୁଁ ବଜାର ଯାଇଥିଲି ଚଣ୍ଡିଖୋଲ ବଜାର ଯାଇଥିଲି ସିଙ୍ଗଡି ବରା ଚାଟେ
ଆଜ୍ଞା ଆଜ୍ଞା
ପାନ ଦଶ ଟଙ୍କା ରେ ଦେଇକି ଘରକୁ ଆଇିଲି
ଆଜ୍ଞା ଆଉ ଏ ଦେହ ପା କେମିତି ଅଛି? ହଁ ଦେହ ପା ଭଗବାନ ଙ୍କ ଦୟାରୁ ଭଲ ଅଛି ଏମିତି ଆଉ ହଁ ଭଲ ଅଛି ଆଉ କୁଆଡେ ବୁଲାବୁଲି କରୁଛନ୍ତି ନା ନାଇଁ
ନାଇଁ ଆଉ ବୁଲାବୁଲି ମୁଁ ତ ଆଉ କୁଆଡେ ଯାଇନି ଘରେ ଅଛି ଆଜିଠୁ ବର୍ଷା ଟା ବହୁତ ଜୋରେ ହଉଥିଲା ଲଘୁଚାପ ହେଇଛି
ଆଜ୍ଞା ଜୁଲାଇ ମାସରେ ତ ମୌସୁମୀ ବାୟୁ ଆସିବ ଆଉ
କଟକ ରେ ତ ନାଳ ନର୍ଦମା ସବୁ ପୁରା ଭର୍ତି ହେଇଯାଉଥିବ ପୁରା ଆଉ ପାଣି ଆଉ
ଏ କୁହନା କୁହନା ପୁରା ପାଣି ଅ କେତେ ଫୁଲ ହେଯାଇାଉଛି ଘରୁ ବାହାରିି ହଉନି ଠିକି ଘରୁ ବାହାରେ ଆଣ୍ଠି ଏ ପାଣି ଏକାଥରେ କଟକରେ।
ଏ ତ ବାଦାମ ବାଡି ତ ପୁରା ମାନେ ଅବସ୍ଥା ରୁହେନି।
ଆଜ୍ଞା
ହୁଁ
ବାଦାମବାଡ଼ି ଆମର ଏଠି ଶିକରପୁର କୁହନ୍ତୁନି ଆଉ କଣ କହିବି।
ହୁଁ ଶିଖରପୁର ଓମ୍ପି।
ଆଜ୍ଞା।
ପ୍ଲେଗରୋଡ ଏତ ସବୁ ପୁରା- -
ଆଉକ୍ରା। ପାଣି ଗଟିକ ମେଘ ଟିକେ ହବ।
ଆଣ୍ଠୁଏ ପାଣି କଟକ ବାଉନ ବଜାର ତେପନ ଗୋଳି କଟର କଟକ ଗୋଟିଏେ ବଡ ସହର।
ଆଜ୍ଞା
ଓଡିଶାର ସର୍ବବୃହତ ପୁରାତନ ରାଜଧାନୀ।
ହୁଁ କହିବାକୁ, ଏବେ ତ ଆମ ଭୁବନେଶ୍ୱରରେ ହେଇଛି ଆଗ କାଳରେ ଆଉ କଟକ ଥିଲା। ଆଜ୍ଞା
ଭୁବନେଶ୍ୱର ଭାରତର ପ୍ରଥମ ବିକଶିତ ସହରର ମାନ୍ୟତା ପାଇଛି ଭୁବନେଶ୍ୱରର ରାଜଧାନୀ। ଓଡିଶାର, ହୁଁ।
ଆଉ ଘରେ ସବୁ କଁ କରୁଚନ୍ତି?
ହଁ ଘରେ ସବୁ ମୁଁ ଏଇ ଯୋଉ ବରା, ତରକାରୀ, ସିଙ୍ଗଡ଼ା, ଚାଟେ
ଆଜ୍ଞା
ହୁଁ ଏ ସବୁ ଆଣିଥିଲି। ଏ ସବୁ ଏଇନା ଖାଉଥିଲୁ। ଖାଇକିରି ସେ ଟିକେ ଗପସପ କରୁଥିଲୁ ସୁଖ ଦୁଖ ହଉଥିଲେ ସବୁ। ପରିବାର ସାଙ୍ଗରେ, ହେଇ ରି ଏବେ ତମକୁ କଲ କଲି ତଡକା ଫୁଟା ହଉଚି ଅଦା ରସୁଣ - - ପିଆଜ ଘିଅ ଆଣିକି ଦେଲି ରାଜମା ଆଣିଥିଲି। ତଡକା ଫୁଟା ଚାଲିଚି। ରୁଟି ସାଙ୍ଗରେ ଗହମ ଅଟା ପେସା ରୁଟି ସାଙ୍ଗରେ ତଡକା ଆଉ।
ଭଲ ଆଉ। ଆମର ଏଇ ଏବେ ରୁଟି ହଉଥିଲା ମା ରୁଟି କରିୁଥିଲେ ରୁଟି ସରଲାଣି ତର - - ସୋୟାବିନି ଆଳୁ ତରକାରୀ ହବ କଷା ହବ ତାପରେ ର ନଟାଳୁ ଖିଆ ହବ।
ଅ ବଢିଆ ଆଉ। ଆଉ ପରିବାର କଣ ସମସ୍ତେ କଟକ ରହୁଚନ୍ତି ପୁରା।
ନା ନାଇଁ। ଆମେ ଯୋଉ ଆମେ ଭାଇର ମୋର ଆଉ ବୋଉର ଅଛୁ କଟକରେ। ବାପା ଏକା ବୋଉ ଆସନ୍ତି କଣ ମୁଁ- - ପଢାପଢି ପାଇଁ ଆସନ୍ତି ପଢାନ୍ତି ମାନ ଶନିବାର ଯାଆନ୍ତି ରବିବାର ଘରେ ରବିବାର ହୁଅନ୍ତି ସୋମବାରିନ ଆସନ୍ତି ଏଠିକି।
ଓ ବାପା ରବିବାରେ ଆସନ୍ତି ସୋମବାରେ
ଆଜ୍ଞା ତାପରେ ମୁଁ ଆଉ ବାବା ଏବେ ଚାଷ ବାସ କରନ୍ତି।
ଆଉ ଚାଷ ତ ବଢିଆ ଆଉ।
ଆଜ୍ଞା, ଆମର ବହୁତ ଭଲ ଭଲ ଚାଷ ହୁଏ। ଆମର ବାଡି ଅଛି ବିଲ ଅଛି।
ହୁଁ ହୁଁ
ବିଲରେ ଆମର ଧାନ, ମୁଗ, ବିରି, କୋଳଥ ବିଭିନ୍ନ ପ୍ରକାର ଚାଷ ହୁଏ।
ଆଛା।
ଆଉ ବାଡି ଘରେ ଆମର ଲାଗିଛି ପନିପରିବା କିଛି ଅଳ୍ପ ଅଳ୍ପ ଲାଗିଛି ଖାଲି ଘରେ ମାନେ ଚଳିବା ପାଇଁ ଆଉ ମାନେ କିଛି କିଛି ଲାଗିଛି ଭେଣ୍ଡି ବାଇଗଣ। ଧଣିଆ ପତ୍ର ଏମିତି ସବୁ କିଛି ଲାଗିଛି ଲଙ୍କା।
ଆମର ବି ଲାଗିଛି।
ଆଜ୍ଞା।
ଆମର ବାରିରେ ଆଜି ଆମେ ବାଡ ବୁଝୁଥିଲୁ ସେ ଯୋଉ ସବୁ ପରିବା ସେ ସବୁ ମାଡିବ ବୋଲିକି ତା ସବୁ ନଟା।
ଆଜ୍ଞା।
ହୁଁ।
ଆପଣ ଯୋଉ ବିଲ ମାନେ ଯୋଉ ଆଜ୍ଞା ଆପଣ ଯୋଉ ବାରି ରେ ଯୋଉ କରୁଛନ୍ତି କଣ ସାର ଦିଅନ୍ତି? ରାସାୟନିକ ସାର ଦିଅନ୍ତି ନା ଜୈବିକ ସାର ଦିଅନ୍ତି।
ପୁରା ଜୈବିକ କେବଳ ଖତ ଦିଆ ଆମର।
ନା ଆମ ଏକରେ ରାସାୟନିକ ସାର ଦିଆଯାଏ।
ନାଇଁ ରାସାୟନିକ ସାର ବ୍ୟବହାର କରିବନି ଆମର ଖତ ଦିଆ ଗୋବର ଗାଈରୁ ଯୋଉ ପ୍ରସ୍ତୁତ ଆମର ଗୋବର ଗୋବର ଖତ ଟା ହଉଛି। ଆମର ହୁଁ ସେଟା ଆମ ମାଟିକୁ ଉର୍ବର କରିବ। ଯୋଉଟା କି ଆମ ସ୍ୱାସ୍ଥ୍ୟ ପାଇଁ ସୋ ଖାଦ୍ୟଟା ଭଲ।
ଆଜ୍ଞା ଆଜ୍ଞା।
ଆମ ତ ବାରିରେ ଜହ୍ନି ଲାଗିଛି କାକୁଡ଼ି ଭେଣ୍ଡି। ବାଇଗଣ କଲରା ବିଲାତି। ଉଁ ହରଡ଼। କଚଟା ଛଣ ବି ଗଦା ମଡା ହେଇଛି ଆମର ଦିଟା। ଶାଗ ବି ଆମର ସବୁ ଲାଗିଛି ନେଉଟିଆ ନେଉଟିଆ ଲାଗିଛି। ଜି ଖଳା ସଜନା ଶାଗ।
ଓହୋ।
ସୂର୍ଯ୍ୟମୁଖୀ ଚାଷ ବି ଆମେ କରୁଛୁ। ଏ ପଟେ ସିମ ମଞ୍ଜି ସିମ ବି ଲାଗିଛି।
ସୂର୍ଯ୍ୟମୁଖୀ ଚାଷ ଯୋଉ କରନ୍ତି ବେପାରୀ ମାନଙ୍କୁ ଦେଇଦଅ
ହଁ ହଁ ହଁ।
ଆଜ୍ଞା। ଆଉ
ହୁଁ।
ହୁଁ ନା ଆଉ କଣ କି? ଆଉ କଣ ସବୁ ଭଲ ଆଉ କଣ ସବୁ କୁହନ୍ତୁ?
ହଁ ଆଉ ସବୁ ଭଲ ଆଉ।
ହୁଁ ହୁ ହୁଁ ଆଉ କୁଆଡେ ବୁଲାବୁଲି କରିବାକୁ ଗଲେଣି?
ଏବେ ତ ଅ ବୁଲାବୁଲି କଣ ଯିବା କେବେ ଦେଖିବା ଆଉ ତମ କତିିଁ ବନ୍ଧୁ କକି ଯିବି ସାନ ଭାଇ କତିକି ଟିକେ ତମ କତିକି ବୁଲିବା ପାଇଁ କଟକ ଯିବି କୋଉ ଦିନ?
ଦଶହରାକୁ।
ହୁଁ ଦଶହରାରେ ଯିବା ଦଶହରା ମେଢ ଦେଖିବି ବହୁତ ବଡ ଆକାର ହୁଏ ଆମ କଟକ ଭୁବନେଶ୍ଵର।
ଆସନ୍ତୁ ମୁଁ ଦେଖେଇଦେବି କଟକ ଯୋଉଠି ଆଜ୍ଞା। ଆସନ୍ତୁ ଦେଖେଇ ଦେବି କଟକରେ ବହୁ ବଢିଆ ବଢିଆ ମେଢ ଅଛି ସବୁ ଦେଖେଇ ଦେବି ଆସନ୍ତୁ।
ହୁଁ ତମର ମୋର ସାଙ୍ଗ ହେଇକି ବୁଲିବା। ପୁରା କଟକ ଟା ଜାଙ୍କ ବୁଲେଇବ ମୋତ କଟକରେ କୋଉଠି କୋଉଠି ସବୁ ଭଲ ଭଲ ଦୁର୍ଗା ହୁଏ ଭୁବନେଶ୍ୱର ରେ ମତେ ଟିକେ କହିଲ ମୁଁ ଶୁଣେ।
ଆଗେ ଆମର କଟକ ବାଦାମ୍ ବାଡ଼ି ଖାନନଗର ଆମ ଯୋଉ ପ ଆଉ ତାରା ଆମ ରାଣୀଆର ବହୁତ ପ୍ରକାର ମଙ୍ଗଳବାଗ ମଙ୍ଗଳବାଗ ଆମ ସୁନା ମେଢ ତାପରେ ଆମ କା
ହୁଁ ମଙ୍ଗଳା ବାଗରେ ସୁନା ମେଢ କାଠ ଗୋଲା ମଙ୍ଗଳା ବାଗ। ବାଦାମବାଡି ଲିଙ୍ଗ ରୋଡ ଓମ୍ପି ଶ୍ରୀଖରପୁର ଜଗତପୁରୁ ସବୁଠି ହୁଏ। କଲେଜ ସ୍କୋୟାର ରାଣୀ ହାଟ ହଁ।
ଆଜ୍ଞା କଟକରେ ଆମର ଟୋଟାଲ ଶହେ ବୟାଅଶି ଟା ମେଢ ଦୁର୍ଗାଙ୍କର ମା ଦୁର୍ଗାଙ୍କର
ବାପରେ ଶହେ ବୟା ଅଶୀ ମେଢ?
ଆଜ୍ଞା ସ ଆର ବର୍ଷ ମୁଁ ଶହେ ବୟାଅଶୀ ମେଢ଼ ଯାଇଁକି ଦେଖି ଦେଇଥିଲି ଦର୍ଶନ କରିଦେଇଥିଲି। ଚାରି ଦିନରେ ମୁଁ ଶହେ ବୟାଅଶୀ ମେଢ଼ ହୁଁ ଆଜ୍ଞା ବହୁତ ବଢିଆ ତା ପରେ ଆମ
ହୁଁ।
ହୁଁ ହୁଁ।
ତେ ପ୍ରକାର ବାଜା ବାଣ ଆମର ଯୋଉ ଆସନ୍ତି ଯୋଉ ମାନେ ଆମ ଯୋଉ ନ୍ତି ସବୁ ବିଭିନ୍ନ ପ୍ରକାର ଆସନ୍ତି ସବୁ ଘୋଡ ନାଚ ହୋଉ ଆମର ମାନେ ବଡ ଶୋଭାଯାତ୍ରା।
ଆଚ୍ଛା।
ଆଉ ଭୁବନେଶ୍ଵର ତ ଆମର
ତମେ କହୁଚ ତମର ଟିକେ ତମ କଥା ଟା ଟିକେ ଏତେ ସ୍ପଷ୍ଟ ଭାବରେ ଆସୁନି। ଆଉ ଟିକେ ବାହାରକୁ ପଳେଇ ଆସ। ହୁଁ ମତେ ଟିକେ ସ୍ପଷ୍ଟ ଶୁଭିବ। ହଁ ହଁ ଏବେ ଟିକେ ସୁବିଲା ସୁବିଲା।
ଯୋଉ କଟକ ର ବିଭିନ୍ନ ପ୍ରକାର ଯୋଉ
ତମ ସା ତମ କହୁଚ କଥା ଟା ତମ କଥ କଥା ଟା ଟିକେ ଆଉ ଟିକେ ବାହାରକୁ ପଳେଇ ଆସ ବନ୍ଧୁ।
ବନ୍ଧୁ ମୁଁ ବାହାରେ ଅଛି।
ଆଚ୍ଛା ଆଚ୍ଛା ହଉ ହଉ କୁହ ହୁଁ ହୁଁ କୁହ କୁହ ବନ୍ଧୁ।
କହିଲି କି ଆମର ବିଭିନ୍ନ ପ୍ରକାର କଟକରେ ଯୋଉ ହୁଏ ଯୋଉ ଭସାଣି ଶୋଭାଯାତ୍ରା ମାଙ୍କର ଆମର ବହୁତ ବଢିଆ ବହୁତ ଭଲ ମାନ ମାନେ ମାନେ ବହୁତ ଆ ଦେଖିବାକୁ ବହୁତ ସୁନ୍ଦର ବହୁତ ସାଜସଜା ହୋଇ ମା ଆସିବେ। କିମ୍ବା ଆମର ଯୋଉ ଲାଇଟ୍ ଯୋଉ ଆସନ୍ତି ଆମ ଯୋ ଲାଇଟ୍ ଯୋଉ ଗେଟ୍ ଫେଟ୍ ଯୋଉ ତିଆରି ହୁଏ
ଆଲୋକ ଆଲୋକ କେ ଆଲୋକ ସବୁ ଲାଗେ ଆମର ହଁ।
ଆଜ୍ଞା। ଆଉ ବାଜା ବାଣ ରେ ପୁରା ଭରିପୂର୍ଣ୍ଣ। ଆଜ୍ଞା। ଆଉ ଆପଣ ସେପଟେ କୋଉ ଦୁର୍ଗା ଦୁର୍ଗା ର କୋଉଠି
ଏଟା ଶହେ ବୟାଅଶୀ ଟା ମେଢ ଆମର କଟକରେ ହଉଚି ଦୁର୍ଗା। ମୁଁ ପୁରା ଆଶ୍ଚର୍ଯ୍ୟ ମୁଁ ଶୁଣିକିରି ଏତେ ମେଢ।
ନାଇଁ ନାଇ ଶହେ
ଏ ତ ରାସ୍ତାଘାଟ ପୁରା ଜନଶୂନ୍ୟ ଜନ ଜନ ବଢି ଯାଉଥିବ ଜନସଂଖ୍ୟା ପ୍ରବଳ ପୁରା ରାସ୍ତା ରାସ୍ତାଘାଟ ପୁରା ଜାମ୍ ହେଇଯାଉଥିବ?
ଆପଣ ଆସିବେ ନବମୀ ଦଶମୀ ଦିନ କଟକରେ ବାଇକ୍ ଧରି ଆପଣ କେବେ ଯାଇପାରିବେ ଦୁର୍ଗା ମା ଦୁର୍ଗାଙ୍କ ଦର୍ଶନ କରିବାକୁ। ପ୍ରବଳ ଭିଡ଼ ଭିଡ ମାନେ ପ୍ରବଳ ସଂଖ୍ୟାକ ଲୋକ। ଟ୍ରାଫିକ୍‌ ଫ୍ରାଫିକ୍ ବହୁ ଜାମ୍।
ହୁଁ!
ଆମର ଯୋଉ ଆମ କଟକ କଟକ ସୁରକ୍ଷା ପାଇଁ ଯୋଉମାନେ ସୁରକ୍ଷା ସବୁ ବ୍ୟବସ୍ଥା କରାଯାଏ।
ହୁଁ!
ଆଜ୍ଞା! ତାପରେ ଆମର ଏମିତି ବହୁ ମାନେ ବହୁତ୍ ସାଜସଜା ବି ହୁଏ ଆମର। ଲା ମାନେ ଯୋଉ ଆଲୋକ ଯୋଉ କହୁଚ ନା ଲାଇଟି। ଆମର ଗେଟ୍ ହେଇଯିବ ବହୁତ୍ ବଡ ବଡ ଗେଟ୍ ହୁଏ ଆମର ଏଠି। ଆପଣ ତୋରଣ
କଟକ ସହର ଦୁର୍ଗାପୂଜା ଓଡ଼ିଶାର କଟକ ସହର ଭୁବନେଶ୍ୱର ଦୁର୍ଗା ପୂଜା ପ୍ରସିଦ୍ଧ ଆମର ଆଉ। କଁ କହିଲ ତୋରଣ?
ଆଜ୍ଞା। ତରୋଣ ଜାଣିଥିବେ ନାଁ ମାନେ ନାଁ ଶୁଣିଥିବେ ନା ଆମର ସେଠି ଆମର ବଡ ତରୋଣ ହୁଏ। ତୋରଣ ମାନେ
ହୁଁ!
ଦୃଶ୍ୟ।
ଯା ହଉ ମିତ୍ର ବନ୍ଧୁ ତମ ସାଙ୍ଗରେ କଥା ହେଇକି ମତେ ବହୁତ୍ ଭଲ ଲାଗିଲା।
ଆଜ୍ଞା।
ହ୍ୟାଲୋ ହ୍ୟାଲୋ। ହଉ ମିତ୍ର ମୁଁ ରଖୁଚି ଆଁ।